ହାଲୋ।
ହ୍ୟାଲୋ ହଁ।
ହଁ ସାଙ୍ଗ। କଣ କରୁଚନ୍ତି?
ଏଇ ବସିଥିଲି ଟିକେ ପବନ ହୋଉଚି ତ ବାହାରେ ବସିଥିଲି ଆଉ। ତମେ?
ମୁଁ ଘରେ ବସିଚି ଆଉ ରୋଷେଇ ଚାଲିଚି ଏବେ ଖାଇବୁ ଆଉ। ଆପଣ ଖାଇସାଇଲେଣି? ହୋଉ ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ହଁ ଘରେ ଘରେ ଭଲ। ଆଉ ଆଜି ମା-ମାଅ ମାମା କଣ ବନଉଛନ୍ତି।
ହଁ ମା ରୋଷେଇ କରିଛନ୍ତି ଆମର ପୋଟଳ ତରକାରୀ ହେଇଛି ଆଉ ଭାତ ହେଇଛି ଆଉ ବାଇଗଣ ହେଇଥିଲା ବାଡିରେ ତାକୁ ପୋଡିକି ଭର୍ତ୍ତା କରାହେଇଛି ଆଉ।
ବଢିଆ ଆଉ ପୁରା ଦେଶୀ ଖାଇବା ଆଉ।
ଆଉ ସାଙ୍ଗ ତମକୁ ସବୁ ଋତୁ ଭିତରେ କୋଉ ଋତୁ ଟା ଭଲ ଲାଗେ।
ମତେ ସବୁ ଋତୁରୁ ସତ କଥା କହୁଛୁ ମତେ ଶୀତ ଋତୁ ଭାରି ପସନ୍ଦ କାଁକ ମୁଁ ଜମା ଗରମ ଶହିପାରେନି ମତେ ଭାରି ବଢିଆ ଲାଗେ ସେଥିପାଇଁ ଶୀତ ଋତୁ ପୁରା ଘୋଡେଇ ଘାଡେଇ ହେଇକି ଶୋଇବ ମତେ ଭାରି ବଢିଆ ଲାଗେ ଶୀତ ଋତୁ।
ହଁ ସାଙ୍ଗ ମତେ ବି ଶୀତଋତୁ ତ ବହୁତ ପସନ୍ଦ ଲାଗେ କାହିଁକି ନା ଚୀିତରେ ତ ଏମିତି ଗୋଟେ ଜିନିଷ ସେ ଆମେ ଶା ଶାନ୍ତି ରେ ଶୋଇପାରିବା ଶାନ୍ତିରେ ବି ଶଖିପାରିବା ସବୁ କିଛି କାମ କରିପାରିବା ଆଉ ମୋ ସମସ୍ତ ପ୍ରାୟତଃ ଲୋକଙ୍କୁ ଶୀତ ଋତୁ ହିଁ ପସନ୍ଦ ଲାଗେ। ଆଉ ଶୀତ ଋଷୁ ବିଷୟରେ କିଛି କହିବେ କଣ କଣ ଭଲ ଲାଗେ ଖାଇବା ପାଇଁ କେମିତି କଣ ଅ ଦୈନନ୍ଦିନ ଜୀବନ ଯେ ସେ ଶୀତ ଋତୁରେ କେମିତି କଣ ଚଳାନ୍ତି ସେ ବିଷୟରେ ଟିକେ କୁହନ୍ତୁ।
ଶୀତ ରଋ ତୁ କଳ ଆମର ତ ଆଜିକାଲି ଦେଖୁଛନ୍ତି ଆଗରୁ ସେପ୍ଟେମ୍ବର ସରିଲା ବେଳୁ ଶୀତ ହେଇଯାଉଥିଲା କିନ୍ତୁ ଆଜିକାଲି ଶୀତ ହେଲା ବେଳେ ସେଇ ନଭେମ୍ବର ମଝ କି ଡିସେମ୍ବର ହେଇଯ ଆଉ ରହିଲା ଏଇ ଯୋଉ ଆମର କିନ୍ତୁ ଭଲ କଣ ମତେ ବଢିଆ ଲାଗେ ଏଥିପାଇଁ ଶୀତ ଋତୁରେ ଏତେ ନିଦ ଲାଗେ ଏମିତି ଲାଗେ କି ମୁଁ ଘୋଡେଇ ଘାଡେଇ ହେଇକି ଟିକେ ଶୋଇ ପଡିବି। ଆଉ ଭାରି ବଢିଆ ଆଉ। ଶୀତ ଋତୁରେ ନୁହେଁ କି ଏଇ ଯୋଉ ପନିପରିବା ବି ବଢିଆ ମିଳେ ଶ ତାରେ ମିଳେ ଦେଖନ୍ତି ବଢିଆ ବଢିଆ ଫ୍ରେଶ ପୁରା ପନିପରିବା ମିଳେ।
ଶୀତ ଋତୁରେ ବେଶୀ ଭଲ ଲାଗେ ଆମର ଯୋଉ ଫୁଲୋ କୋବି ଫୁଲୁକୁବି ତରକ ତରକାର ବି ବେଶୀ ବଢିଆ ଲାଗେ ଆଉ ସବୁ କିଛି
ହଁ ନାଇଁ ଖାସ୍ କଲି ଦେଖିବେ ଏଇ ଯୋଉ ଫୁଲ କୋବି ବି ବନ୍ଧାକ ବି ଅଲଗା ଦିନରେ ଖାଇବେ ଆପଣଙ୍କ ସ୍ଵାଦ ପାଇବେନି। କିନ୍ତୁ ଶୀତ ଦିନର ପରିବାର ସ୍ଵାଦ, ତ ଅଲଗା
ଶାଗ ଅଲଗା ଶାଗ ମୁଗ ସବୁ କିଛି ପରିବା ଫ୍ରେଶ ମିଳିଯିବ।। ଆଉ ହେଲା ଶୀତ ଦିନରେ ସକାଳୁ ଉଠିକି ଟିକେ ଉ ଚାଲିବା ପାଇଁ ବି ବହୁତ ଭଲ ଲାଗେ ଆଉ ସି ବସ୍ତ୍ର ପିନ୍ଧି ଦେଇକି ଘରେ ବସିକି ଟିକେ ଚା ପିଇବା ପାଇଁ ବି ଭଲ ଲାଗେ। ଆଉ କେତେ ଆରାମ ଲାଗେ ସେ ଶୀତ ଦିନରେ ଆଉ ସ ପ ପରିବେଶ ପୁରା ସ ଗଛ ଦେଖାଯାଏ ସେ ସେତ ଦିନରେ ବହୁତ ଶାନ୍ତି ଲାଗେ। ସବୁ ସଫାସୁତୁରା ଦେଖାଯାଏ ସେ ଶୀତ ଦିନରେ
ତାପରେ ଦେଖିବେ ଆମର ଦି ଦୀପାବଳି ଆଉ ଆମର ଇଂରାଜୀ ନୂଆ ବର୍ଷ ସବୁ ଜିନିଷ ତ ଶୀତ ଦିନ ପଡେ ତାପରେ ଶୀତ ଦିନରେ ବହୁତ ଜାଗାକୁ ବୁଲିବାକୁ ଯାଆନ୍ତି। ଶୀତ ଦିନରେ ପିକନିକି ପିକିନିକି ଯାଆନ୍ତି ସବୁ ଭଲ ଲାଗେ ଶୀତ ଦିନରେ ଏଇ ସବୁ ବୁଲାବୁଲି କରିବାକୁ କୁ ବଢିଆ ଲାଗେ।। ଯାହା ହେଲେ ବି ଦେଖିବା ବୁଲା ବୁଲି ଅଲଗା ଦିନରେ ଖରା ଦିନରେ ତ ଝାଳ ବୋଇବ ବୋଲି ଖରା ହଉଛି ବୋଲି ଯିବନି। ବର୍ଷା ଦିନରେ ବର୍ଷା ହଉଛି।। ବୋଲି ଯିବନି ଏମିତି ହେଇ ସେଥିପାଇଁ ଶୀତ ଦିନଟା କଣ ସବୁଆଡୁ ଠିକ୍ ତମେ ନା ବର୍ଷାର ଟେନସନ ନା ଖରାର ଟେନସନ ବରଂ ଖରାପ ପଡ଼ିଲେ ଭଲ ଲାଗି ଲାଗିବ ସେଥିପାଇଁ ଶୀତ ଦିନ କୁ ବୁଲାବୁଲି କରିବା ପାଇଁ ହଉଛି ବହୁତ ବଢିଆ ଫୁଲ ଆଉ ସବୁଠୁ ବଢିଆ ହଉଛି ଦେଖିବା ଶୀତ ଦିନରେ ଏତେ ସୁନ୍ଦର ସୁନ୍ଦର ଫୁଲ ଫୁଟେ।। ଚାରି ଆଡେ ଯୋଉଁ ଫୁଲ ଫୁ ମତେ ଏତେ ସୁନ୍ଦର ଲାଗେ ଯେମିତି ସେବତୀ ତ ମତେ ଏମିତି ଲାଗେ ଯେ ସେବତୀ ଗେଣ୍ଡୁ ଏଇ ସବୁ ପୂଜା ଫୁଲ ପୂଜା ଏତେ ହୁଏ ତାପରେ ଶୀତ ଦିନରେ ଆମର ମାର୍ଗଶିର ମାସ ଗୁରୁବାର ପଡେ ଝୋଟି ସବୁଆଡେ ଦିଅନ୍ତି। ପୂଜା ହୁଏ ସକାଳୁ ଉଠିକି କି ଗୁରୁବାର ଦିନ ମା ମାନେ ସବୁ ପୂଜା କରନ୍ତି ବଢିଆ ପିଠା ପଣା ହୁଏ ସେଥିପାଇଁ ମତେ ବଢିଆ ଲାଗେ ଶୀତ ଦିନ।।
ହଁ ସାଙ୍ଗ ମାନେ ମୁଁ କହୁଛି ଆମ ଘର କଥା ମୁଁ ଶୋଇଥିବି ମା ତାର ତ ରାତିରୁ ଉଠିକି ଘର ପୋଛା ପୋଛି କରିକି ବାହାର ଗୋବର ପାଣି ପକେଇକି ଝୋଟି ପକେଇକି ପୂଜା କରିକି ବହି ସବୁ ବୋଲୁଥିବେ ସେତେବେଳେ ନିଦ ଭାଙ୍ଗିବ ସବୁ ଉଠିଲା ପରେ କେତେ ଶାନ୍ତି ଲାଗିବ ସେ କାନରେ ଶୁଣୁଥିବୁ ଓ କି ଶାନ୍ତି ମାନେ ଏମିତି ଲାଗେ ଯେମିତି ସତରେ ମା ଲକ୍ଷ୍ମୀ ଶୀତ ଦିନରେ ଆସିକି ଆମ ରୁହନ୍ତି ସେଇ ଟାଇପ ର ଫିଲ୍ ଟା ହୁଏ ଆମକୁ ଆଉ ପିଠା କରିଥିବେ ପ୍ରତ୍ୟେକ ମାଣବସା ଗୁରୁବାରରେ ଘରେ ସମସ୍ତେ ଙ୍କ ଘରେ ପିଠା ହଉଥିବ ଖାଉଥିବେ ପି ପଣା ମହକି ଯାଉଥିବ। ଶୀତ ଦିନ ଗୋଟେ ନିଜକୁ ଗୋଟେ ଏନର୍ଜେଟିକ ଫିଲ୍ ଗୋଟେ ହୁଏ ଭଲ ଲାଗେ ଟିକେ ଆଉ।
ହଁ ଠିକ କହିଲ। ଭାରି ପଢିଆ ଲାଗେ ମୋର ମାନେ ବହୁତ ପସନ୍ଦ ମୋର ଯେତିକି ଦିନ ମୁଁ ମାନେ ଜଗି ରହିଥାଏ ଯେ ଶୀତ ଦିନ କେବେ ଆସିବ ମତେ ମାନେ ଏତେ ପସନ୍ଦ ହଁ।
ଆଉ ଖରା ବି ସେ ସେ ଯୋଧେ ହୁଏ ନ ଯେ ଦେହକୁ ଯେତେ ଖରା ହେଲେ ବି ଭଲ ଲାଗେ ଖରା ଯେ କାମ କଲେ ବି କିଛି ଅସୁବିଧା ନାହିଁ। ଆଉ ବର୍ଷା ର ସେ ଏତେ ବି ବର୍ଷା ବି ହୁଏନି ଆଉ ଯଦି ବି ବର୍ଷା ହେଲା ଆ ଆହୁରି ଭଲ ଲାଗେ ଶୀତ ଦିନରେ ଯଦି ଟିକେ ବର୍ଷ ଆ କରୁଛି ନ ହେଲେ ଆମରି ବି ଭଲ ଲାଗେ। ବେଶ ଆସିକି ବି ଭଲ ଲାଗେ ରାତିରେ ଯୋଉ ଶୋଇଲା ବେଳେ ଘୋଡେଇ ଘୋଡା ହେକି ଶୋଇବୁ ଆଉ ସ ସକାଳୁ ଘୋଡେଇ ଘୋଡେଇକି ଉଠିଥିବୁ ସ ନିଦ ଭାଙ୍ଗି ଯାଇଥିବ କିନ୍ତୁ ବିଛଣାରେ ଉଠିବା ଆଉ ଇଚ୍ଛା ହଉନଥିବ ସେଇ ଟାଇମ ଟା ଭଲ ଲାଗେ ଆଉ ଯଉ ହେଲା ସକାଳୁ ସକାଳୁ ଏମିତି କରନ୍ତି ଜଗିଙ୍ଗ କରନ୍ତି କିଏ ବ୍ୟାୟାମ କରନ୍ତି ଏକ୍ସରସାଇଜ କରନ୍ତି ସେଗୁଡାକୁ ବି ଶୀତ ଦିନ ସମସ୍ତେ ପସନ୍ଦ କରନ୍ତି କରିବା ପାଇଁ ଆଉ
ହଁ ଶୀତ ଦିନ ଦେଖିବେ ଚା ଚା ସହିତ ପୁରା ଗରମ ଚା ସହିତ ପକୁଡା ଫକୁଡା ଖାଇବାକୁ ଭାରି ବଢିଆ ଲାଗେ। ବଢିଆ ଗରମ ଗରମ ଟିକେ ଶୀତ ହଉଥିବ ଗରମ ଗରମ ଟିକେ ଘିଅ ଦେଇ ଖାଇବ ମାନେ ତା ଗୋଟେ ମଜା ଅଲଗା। ତ ଦିନରେ ଖାଇବା ପିଇବା ବୁଲା ବୁଲି ସବୁ ଜିନିଷ ଲାଗିକି ଓ ସବୁ ଜିନିଷ କୁହାକୁୁ ନିଜକୁ ଗୋଟେ ଚିଡ଼ଚିଡା ଏବେ ଯେମିତି ଗରମରେ
ହଁ ସେଇ ଚିଡ୍ ଚିଡା ଟା ହୁଏନ୍ତିନି ଆଉ ହଁ ଯାହା ପୁରା ମାଇଣ୍ଡ ପୁରା ସ୍ଥିର କରିକି ରୁହନ୍ତି ହଁ ଏଇ କାମଟା ଏତିକି ବେଳେ କରିଦେବି ସେଇ କାମ ଟା ସେତିକିବେଳେ କରିଦେବି ଆଉ ଠିକ୍ ଟାଇମ୍ ହେଇଯିବ ରାତି ଯ ସମସ୍ତେ ବି ଏଇ ସିତ ଦିନରେ ଦେଖିବେ ସମସ୍ତେ ତ ଶୀଘ୍ର ଟିକେ ରୋଷେଇ ସାରି ଦେଇକି ଖାଇବୁ ଗାଧୋଇ କି କି ଭଲସେ ସେ ଶୋଇ ସୁଆ ପଡନ୍ତି କିନ୍ତୁ ଖରା ଦିନରେ ଦେଖିବ ସମସ୍ତେ ଟିକେ ଲେଟ ରେ ଖାଆନ୍ତି ଲେଟ ରେ ଶୁଅନ୍ତି। ଏମତି ହିଁ ହୁଏ। ଆଉ ଶୀତ ଦିନରେ ଆମ ହଁ ଅନ୍ତୁ
ମୁଁ କହିଲି ମୋର ତ ଶୀତ ଦିନରେ ମଜ ହେ ସେ ଜାନୁଆରୀ ମାସରେ ମୁଁ ଜନ୍ମ ହେଇଥିଲି ମୋର ଶତ ଦିନରେ କି ଜାନୁଆରୀ ବେଳକୁ ବି କେତେ ଶିତ ଥାଏ। ତ ମୋର ହଉଛି ଜାନୁଆରୀ ମାସରେ ସି ଶୀତ ଦିନରେ ହଉଛି ମୋ ଜନ୍ମଦିନ। ସେଥିପାଇଁ ମୋର ଭାରି ଆଉ ମତେ ସବୁ କୁହନ୍ତି ହଉ ତୁ ଶୀତ ଦିନିଆ ଜନ୍ମହେଇଚୁ ତ ସେଇଥିପାଇଁ ତତେ ଶୀତ ଦିନ ଭାରି ପଡେ ଆ ନାଇ ଏମିତିରେବି ତରେ ଦେଖିବ ଯଦି ବହୁତ ଜଣଙ୍କୁ ପଚାରିବ ସମସ୍ତଙ୍କୁ ଶୀତ ଦିନ ହିଁ ପସନ୍ଦ।
ହଁ ସମସ୍ତ ପ୍ରାୟତଃ ଲୋକଙ୍କୁ ଶୀତ ଦିନ ହିଁ ପସନ୍ଦ କାହିଁକି ନା ବର୍ଷା ଖରା ହେଲା ବେଳକୁ ଲୋକ ଥକିଯିବେ ଏ ଯେ ଏତେ ବର୍ଷା ବହୁତ ମାନେ ଅତ୍ୟଧିକ ହେଲେ ସମସ୍ତେ କୁହନ୍ତି ନା ବର୍ଷ ଶିତ ଅଧିକ ହେଲାଣି ଏଥର ଆଉ ନ ହଉ ଶୀତ ପୋଳି ଆସୁ ବୋଲି ଖରା ଶୀତ ଆଉ କିଛି କିଛି ଦିନ ରହୁ ବୋଲି
ଆଉ ଆଉ ତମକୁ ମତେ ଅଛି ଶୀତ ଦିନ ଆମେ ଯେ ଶୀତ ଦିନ ଆମେ ଯେତେବେଳେ ଛୋଟ ଥିଲୁ ସ୍କୁଲ ରେ ପଢୁଥିଲୁ ସବୁବେଳେ ଖେଳ ପ୍ରତିଯୋଗିତା ସବୁ ସ୍କୁଲ ରେ ହୁଏ ବା ମାସିକ ଉତ୍ସବ ବିଭିନ୍ନ ଉଛବ ବି ହୁଏ ଆଉ ଆମେ ସବୁ ଖେଳରେ ପ୍ରତିଯୋଗିତାରେ ଭାଗ ଗନେ ବି ସକାଳୁ ଟିକେ ଯାଉ ସେଠି ଅଣ୍ଡା ଫଣ୍ଡା ଖାଇକି ଯାଇ ଆଉ ଖେଳ ସବୁ ହୁଏ ଆଉ ଶୀତ ଦିନରେ ବହୁତ ସାରା ଖେଳ ପ୍ରୋଗ୍ରାମ ଇଏ ସେ ଦୁନିଆ ଜିନିଷ ହୁଏ ବଢିଆ ବଢିଆ ମଜା ଲାଗେ ସି ସିତ ଦିନ ଛୋଟ ଥିଲା ବେଳେ ବି ସେ ତେଳେ ଏମିତି ଲାଗୁଥିଲା ଯେ ସୁ ସ୍କୁଲ ଏତେ ସକାଳୁ ଯିବାକୁ ପଡୁଥିଲା କିନ୍ତୁ ଏବେ ଭାବନ୍ତୁ ତ ସେଇ ସବୁ ଦିନ ଶୀତ ଦିନରେ ଆମେ ବଣ ଭୋ ଯାଉ ଅ ଖେଳ ପ୍ରତି ତ
ମାନେ ସେତେବେଳେ ସ୍କୁଲ କୁ ଯିବା ପାଇଁ ବି ଇଚ୍ଛା ନହଉଥିଲେ ବି କିନ୍ତୁ ସ୍କୁଲ କୁ ସ ସକାଳୁ ଗାଧେଇ ଫାଧେଇକି ଗଲା ବେଳକୁ ବହୁତ ଖୁସି ଲାଗୁଥିଲା ଆଉ ଆଉ ଥରେ ସ୍କୁଲ କୁ ପଳେଇଉ ମାନେ ସେ ସେଠି ଆଉ ଘର କଥା ମନେ ପଡିବନି ସେ ତେଣିକି ସ୍କୁଲ ରେ ଯେତିକି ସାଙ୍ଗସାଥି ସବୁ ପାଠ ବିଷୟରେ ସେ ସବୁ ମନେ ପଡିବ ଆଉ ଘର କଥା ମନେ ପଡିବନି। ଏଇଭଳିଆ ଆଉ ଆମ ବାଡ଼ିରେ ବି ହେଲା ସେ ଶୀତ ଦିନକୁ କିଛି ପନିପରିବା ବି ଆମେ ଆମ ସାନ ଭାଇ ମୁଁ ଆମବା ବାଡିରେ ଲଗାଉ ବାଇଗଣ କରୁ ଶାଗ କରୁ ଆଉ ପିଆଜ ହଁ ଛୋଟ ପିଆଜ ଯଉ ଏମିତି କିଛି ଲଙ୍କା ଲଗେଇଥାଉ ଶୀତ ଦିନରେ ତ ସମସ୍ତେ ନିଜ ନିଜ ନିଜ ବାଡିରେ ପରିବା ଯେମିତି ହେଲେ ବି ଚାଷ କରୁିଥିବେ ଦେ
ସେଇଠି ଥା ହୁଁ ଆଉ ଆଉ ଆଉ ଗୋଟେ ଜିନିଷ ଶୀତ ଦିନେ ବଢିଅଆ ଦେଖିବ ରାସ୍ତାରେ ଯାଇଥିବ ରାସ୍ତା କଡ଼ରେ ସବୁ ସେଇ ଯୋଉ ଉଲ ର ପୁରା ରଙ୍ଗ ବେରଙ୍ଗର ଉଲ ଜିନିଷ ରଖିଥାନ୍ତି ବିକ୍ରି ପାଇଁ ସେଇ ସବୁ ଯୋଉ ଯୋଉ ଜାପାନ ସେ ଯୋଉ ନେପାଳୀ ମାନେ ଯୋଉ ଆସନ୍ତି ନେପାଳୀ ମାନେ ଆସ ଆସନ୍ତି ବିକ୍ରି କରିବା ପାଇଁ ମତେ ସେଇଟା ଦେଖିବାକୁ ଭାରି ବଢିଆ ଲାଗେ ଉଲ ଜିନିଷ କିଣିବାକୁ।
ହଁ ହଁ।
ଆଉ ପ୍ରତେ ଦେଖିବ ସକାଳୁ ଭୋରୁ ଭୋରୁ ପୁରା କୁହୁଡି ପଡି ଯାଇଥିବ ଆଉ ସନ୍ଧ୍ୟା ହେଲା ମାନେ କୁହୁଡି ପଡିଯାଇଥିବ କୁହୁଡିରେ ବୁଲିବା ପାଇଁ ବି ବହୁତ ଭଲ ଲାଗେ ମୋ
ହଁ ଯୋଉ ପତ୍ର ମୁଣ୍ଡ ଉପରେ ସେଇଟା ପଡିଥାଏ ଏ ଜିନିଷ ଦେଖିବା ପାଇଁ ମଜା ଲାଗେ ଆଉ ଭାରି ବଢି ଲାଗେ ସେ ଦିନ କୌଣସି ଜିନିଷ ମାନେ ଏମିତି ରୁହନ୍ତି ଶୀତ ଦିନରେ ଖରାପ ଲାଗେ ସେଦିନ ଭାରି ବଢି କଣ ବାକି ଡର ଗୋଟିଏ ଜିନିଷ ଶୀତ ଦିନେ ଡର କଣ ଏଇ ଯୋଉ କୁହୁଡି ପଡିଥାଏ ବସ୍ ରେ କୁଆଡେ ଯାଏ ବହୁତ ଶୀଘ୍ର ଦୁଃଖ କରିଦିଏ। ଏଇ ଗୋଟିଏ ଜିନିଷ ଗୋଟେ ଡର। ହଁ ନହେଲେ ଶୀତ ଦିନ ଭାରି ବଢିଆ ଲାଗେ।
ହଁ। ହଉ ସାଙ୍ଗ ତାହେଲେ ରାତି ହେଲାଣି। ହଁ ରାତି ହେଲାଣି ମୁଁ ପଛରେ କଥା ହେବି ଏବେ ଯାଉଛି ଖାଇଦେବି ମା ଡାକିଲେଣି ଆଉ।
ହଉ ହଉ ଠିକ ଅଛି। ବାଏ। ହଁ ବାଏ।